ହାଲୋ, କଣ କର ହଁ ସୁବିଲା। ତମର ନେଟୱାର୍କ ପ୍ରୋବ୍ଲେମ ହଉଛି।
ହଁ କଣହେଇଥିବ ଏଇ ଆସିଲି ଓଇଣ୍ଡୋସାଇଡ୍ କୁୁ।
ହଁ ସେଥିପାଇଁ ଲା ହେଲା।
ହୁଁ
କଣ କରୁଛ?
ଏ
ଫୁଣି ନେଟ କଟିଲା।
ହୁଁ ବସ
ହୁଁ ଏଇ ବସିଛି,
ହୁଁ
ହୁଁ ଖାଇ ସାରିଲଣି।
ହୁଁ ଖାଇ ପିଇକି ବସିଛି ଆଉ,
ଓ ହୋ,
ଆଉ କଣ ପଢୁଛ ତମେ?
ହଁ ପଢୁଛି ପ୍ଲସ୍ ଟୁ ସରିଛି ଏବେ ପ୍ଲସ୍ ଥ୍ରୀ ଆଡମିସନ ଚାଲିବ ହବ ଆଉ। ହୁଁ ତମର।
ମୋର ନର୍ସିଂ କରୁଛି।
ହୁଁ ହୁଁ
ନର୍ସିଂ କରୁଛି ଏବେ ଛୁଟି ଅଛି ତ।
ହଁ ଓହୋ,
ବ ତ ଖୋଲିଗଲାଣି ନା ସ୍କୁଲ ସବୁ।
ହଁ ସବୁ ଖୋଲିଲାଣି ହେଲେ ସୋମବାରଠୁ ପିଲା ବୋଧେ ଯିବା ଆସିବା କରିବେ ଆଉ।
ନାଇଁ ଆମ ଏପଟେ ଖୋଲିଲାଣି ସ୍କୁଲ ସବୁ।
ହଁ ଆମର ବି ତ ଖୋଲିଗଲାଣି ହେଲେ ଆମ ଆେ ଯାଇ ନାହାନ୍ତି ସୋମବାରଠୁ ବୋଧେ ଯିବେ।
ହୁଁ ମୁଁ ଭାଇ ତ ସାନ ଭାଇ ତୁମ ବ୍ୟାଚର।
ଓ ହୋ।
ଟ ବି ପ୍ଲସ ଟୁ ସଛି
ହୁଁ ଆଉ ଦେହ କେମିତି ଅଛି?
ଦେହ ଭଲ।
ହୁଁ।
ଆଉ ରଜ କେମିତି ଗଲା?
ହଁ ରଜ ଭଲସେ ଯାଇଛି। ଫାଷ୍ଟ ରଜ ଆଉ ମଝି ରଜ ପିସ୍ ଗର ଲାଷ୍ଟରଜ ଆମ ଘରେ ଆଉ ବୁଲାବୁଲି ସବୁଆଡେ ଆଉ ହୁଁ। ତମର କେମିତି ଗଲା?
ଓ ସେମିତି ଘରେ ଘରେ ବର୍ଷାତ ହେଲେ ଆଉ କୁଆଡେ ଯିବ।
ହଁ ଲାଷ୍ଟ ରଜ ଦିନ ତ ବର୍ଷା ହେଲା। ଯେତେବେଳେ ଆମେ ସେତେବେଳଳେ ଆସିଥିଲୁ ଆରେ ବୁଲିକି ଟିକେ ତ ହେଲାନି ଆମ ଭୁବନରେ ତ ଭଲସେ ହୁଏ ରଜ ହିଙ୍ଗୁଳିଙ୍କ ପାଖରେ। ଯୋଉ ମା କାଲୁଣୀଙ୍କ ଯୋଉ ପି ଥା ଭବେ ନୁଆଯାଇ ସେ ଏଠ ବି ହେଉଛି ରଗଡ଼ିରେ ଶ୍ମଶାନେଶ୍ୱର ଯିଏ ଅଛନ୍ତି ଭଗବାନ ଶିବ ତାଙ୍କ ପାଖରେ ବି ହେଉଛି। ସେଠ ସବୁ ଯାଇଥିଲୁ ବାବାଙ୍କ ସହିତ ବୁଲି।
ହୁଁ।
ଫାଷ୍ଟ ଟ ମଝିରେ ରଜ ପିସି ଘରକୁ ଯାଇଥିଲୁ। ପିସି ସବୁ ଭଉଣୀ ମାନେ ପିସି ଘରେ ରଜ ପାଳିଥିଲୁ ଭଲରେ।
ଉଁ ହୁଁ।
ଏଇଟା କେ କେବେଠୁ ତମେ କଲଣି
ଏଇ ବିଷୟରେ କୁହନି।
ଓହୋ ମୁଁ ଫାଷ୍ଟ ଫାଷ୍ଟ କରୁଛି ନା ଜାଣିନି
ହଁ। ହଁ ଏଇ ବିଷୟରେ ଆଉ କିଛି କୁହନ୍ତିନି କହି ହନି ଉ ହୁଁ। ଆଉ ଘରେ ସେମିତି କେମିତି ଅଛନ୍ତି?
ଘରେ ଭଲ ରୋଷେଇ କରୁଛନ୍ତି ଆଉ।
ହୁଁ ଆଉ ଆଣି ଟି ଅଙ୍କଲଙ୍କ ଦେହ ଭଲ ଅଛି?
ଅଛନ୍ତି। ରୋଷେଇ କରୁଚନ୍ତି। ଆଉ ବାପା ତ ନାଇଁ ରୋଷେଇ ଶରନି।
ଓ ହୋ।
ଆଉ କଣ କୁହ?
ଏ ତମ ଆଡେ କେମିତି? କେତେ ବର୍ଷା ହେଇଛି?
ଉଁ।
ବର୍ଷା ଜୋରେ ଏବେ ହେଇ ଛାଡିଚି।
ଓହୋ ଆମ ଆଡେ ତ କାଲି କଣ ହେଇଥିଲା ଯାହା ବର୍ଷା ଆଜି ହେଇନି ନହବା ବି ଦରକାର ଆମର ଆଜି ଘର କାମ ଚାଲିଚି ନବା ବି ଭଲ ଆଜି ପାଇଁ ଘର କାମ ଆଜି ଚାଲିଚି ବାହାରଟା ପ୍ଲାଷ୍ଟ ନାଇଁ ଆଉ ମାନେ ଆଉ ଛାତଘର ତା ସାମ୍ନାରେ ଆଉ ଗୋଟେ ବାଉଣ୍ଡିରି ବୁଲା ହୋଉଚି।
ହଁ।
ଉଁ।
ଆଉ ବର୍ଷା ହେଲେ ତ ବେଶୀ ଇଏ ଆଉ।
ହଇରାଣ ଆଉ କାଲି ବର୍ଷା ହେଲା ବୋଲି କଲେନି ଆଜି ଦାଦା କରୁଚିନ୍ତି ଘର ବାହାର କାମଟା ହୋଉଚି ଆଜି। ସେଥିପାଇଁ ହଁ।
ଏବେ ତ ବର୍ଷା ଟାଇମ ଟିକେ ବର୍ଷା ହବ ଆଉ।
ହଁ। ଚାଲେ ଟିକେ ପା ହଁ ରଥଯାତ୍ରା ଭୁବନରେ ହୁଏ ଯୋଉ ବଡଦାଣ୍ଡ ଯୋଉଠି ସେଇଠି ହୁଏ ଆମେ ଯାଉ ସେଇଠିକି ଦେଖି।
ଉଁ ହୁଁ। ତମ ଘର ପାଖରେ ହୁଏନି?
ନାଇଁ ଆମ ଘର ପାଖରେ ଆମ ପୁଅ ହେରିକା ଛୋଟ ଛୋଟ ପୁଅଓର ଆ ପରେ ମିଶିକି କରନ୍ତି ରଥଯାତ୍ରା ହଁ ପୁରୀରୁ ଜଗନ୍ନାଥ ଆଣିଚିନ୍ତି ସେଥୁରୁ ସେ ବା ପା ବନେଇକି ଦିଅନ୍ତି ର ଥ କରିଦିଅନ୍ତି। ସେମାନେ ବୁଲାନ୍ତି ଗାଁରେ ଆଗରୁ ଆମର ଏଠି ଦଧିବାବନଙ୍କ ମନ୍ଦିର ଅଛି ବଡ ପିଲାମାନେ କରୁଥିଲେ ଏବେ ଆଉ କାଇଁ କରୁନାହାନ୍ତି ତାପରେ ଆମ ପୁଅହେରିକା ସବୁ ଛୋଟ ଛୋଟ ପିଲା ମିଶିକି କରୁଚନ୍ତି ସେଇ ଇଏଟାକୁ ଚଲେଇଚନ୍ତି ସେ ସେଟାକୁ ଆ
ହୁଁ ହୁଁ।
ହଁ ଆଉ ତମ ଆଡେ ରଥଯାତ୍ରା କେମିତି ହୁଏ?
ଆମର ସେମିତି ଆମ ଘର ସାଇଟ୍ ମନ୍ଦିର ଅଛି ନା ସେଠି ହୁଏ ଆ ହୁଏ ମୋ ଦାଦା କରନ୍ତି ମାନେ ବସନ୍ତି।
ର୍ତ୍ତା ହେଉକି
ହଁ।
ହୁଁ ମୋ ମାମୁ ଘର ଆଡେବି ସେମତି ହଁ ମୋ ମାମୁଁ ମୋ ମାମୁଁ ଘର ଆଡ଼େ ବି ସେମିତି ମୁଁ ଯେତେବେଳେ ମାମୁଁ ଘରେ ରହୁଥିଲି ସେତେବେଳେ ବି ମାନେ ମୋ ମାମୁଁ ମୋ ମାମୁଁଙ୍କ ପୁଅ ମାନେ ମାନେ ନନା ହରିକା ସମସ୍ତେ ସେମିତି କରନ୍ତି ରଥଯାତ୍ରାରେ ସବୁ କର। ତା ହୁଅନ୍ତି ମାନେ ମାଉସୀ ମା ଘର ବି ହୁଏ ଅଲଗା ଜଣଙ୍କ ଘର କତୀରେ ଆମ ମାମୁ ଙ୍କ ଘର ଜଣଙ୍କ ଘର ମାଉସୀ ମା ଘର ହୁଏ। ଭଲ ଲାଗେ ସେତେବେଳେ ଅଲଗା କିଛି ଥିଲା। ସେତେବେଳେ ଯୋଉ ରାସ୍ତତାରେ ଯିବା ଛୋଟ ଛୁଆ। ଥିଲୁ ନା ମାନେ ରକ୍ତଚପ ଆଣିବା ପାଇଁ ବହୁତ ଭଲ ଲାଗେ ଏବେ ଆଉ ଯାଇ ହଉନି। ମାମୁ ଘରକୁ ପାଠ ପଢ଼ା ଛୁଆଙ୍କ ଟ୍ୟୁସନ୍ ଫିଉସନ୍ ରହିଲା ବେଳକୁ ଯାଇ ହେଉନି।
ତମେ ଟିଉସନ କରୁଛ।
ହୁଁ।
ହେଲ ଆଉ
ହୁଁ ହୁଁ ହୁଁ-
ମୁଁ ସାନ ଭଉଣୀ ସେମିତି ଟିଉସନ କରେ ଯେ ସାନ ଭଉଣୀ ଟ୍ୟୁସନ୍ କରେ।
ଓହୋ ଆମ ଝିଅ ତ ଏବେ ମୋ ସାନ ଭଉଣୀ ଯେ ସିଏ ବି ଏବେ ସାଲେପୁର ପଳେଇବ ତାର ନର୍ସିଂ ଅଛି ସେ ସେଠି କରିବ ନା
ନର୍ସିଂ ମାନେ କଣ କୋଉଟା କରୁଛନ୍ତି।
ହ।
ଓ ମୁଁ ତ ମୋର ଏଇଟା ଲାଷ୍ଟ।
ଓହୋ ତାର ଏ ବର୍ଷ ଆଡମିସନ ହେଇ। ଜି
ହୁଁ।
ହୁଁ ତାର ଏବେ ଆଡମିସନ ହେଇ ଯିଏ ସେ ଜୀବ କରିବା ପାଇଁ ଆଉ ମୋର ପ୍ଲସ୍ ଥ୍ରୀ ପରେ ବିଇଡି କରିବାର ଅଛି ତ। ଯେ ମୁଁ ପ୍ଲାଷ ସ୍ତ୍ରୀ କଲି।
ହଁ ବିଡି ପାଠ ହଉଛି ଆଉ ବିଡି କର କଣ?
ହୁଁ।
ମୋର ବଡ ଭଉଣୀ ସେମିତି ମାନେ ବଡ ଭଉଣୀ ମାନେ ପିଇସି ସେ ଝିଅ ସେ ସେ ପିଜି କରୁଛି।
ହଁ ପଲସ୍ ଥ୍ରୀ ପରେ ପିଜି ବିଇଡି ଏଇନା ତାର ସି ଟି ଯଉ କହୁଛନ୍ତି ଏଣ୍ଟ୍ରାନ୍ସ ଏବେ ଗ୍ରାଜୁଏସନ୍ କମ୍ପ୍ଲିଟ ପରେ ଭଲସେ ଏ ଗ୍ରା ଗ୍ରାଜୁଏସନ୍ କମ୍ପ୍ଲିଟ୍ ସାର୍ଟିଫିକେଟ୍ ଯଦି ନ ଦେଖୁଛନ୍ତି ସିଟି ଟେମ୍ପୋରାରୀ ପାଇଁ କୋଉଠି କଣ କରିବୁ ପୁଣି ହଇରାଣ ହ ଆଉ ଯାଗାକୁ ଯା ସେଥିପାଇଁ ଭାଇ ଏକାଥରେ ଫ ମାନେ ଏ ଟାଏ ଏଁ ଡେରି ହଉ ହେଲେ ଭଲ କି ହଉ।
ହଁ ହଁ ଏଇ ମୋ ସାଙ୍ଗ ଜଣେ ପ୍ଲସ ଟୁ ପରେ ସିଟି କରିଥିଲା ହେଲା ସିଏ ଏକା ତାର କଲା ସୋନପୁରରେ ମାନେ ସମ୍ବଲପୁରରେ। ସମ୍ବଲପୁରରେ କଲା ତାପରେ ଫେରେ ପଳେଇ ଆସିଲା ମାନେ ତାର ସରିଗଲା ଏକ୍ଜାମ ରେ କେତେ ପରସେଣ୍ଟ ପାଇଁ କମି ମାନେ ଏ ସିଲେକ୍ସନ ହେଲାନି। ତାପରେ ପଳେଇ ଆସିଲା ଏବେ ଫରେ ଘରେ ରହିକି ଟୁସନ କରୁଛି ଫରେ ପଢୁଛି ଆବଶେଷ ପାଇଁ
ହଁ ତ ଗା ତାପରେ ବି ସିଟି ଏବେ ଟେଷ୍ଟ ଭଲ ଚାଲିଛି କିନ୍ତୁଏବଂ ଅଧୀର ଅଧୀର ଅ ଅଧରୁ ଅଧିକ ପିଲା ଦେଲେ ସେଇ ପେରସେଣ୍ଟ ନୂଆ ଅନୁସାରେ ନେବେ ତାପରେ ଆଉ କେତେ ଜଣଙ୍କୁ କାଟି ବିି ଦେବେ ତ ତାପକ୍ଷେତାଆପେଖା ଆଉ ତାପକ୍ଷେ ପଢିକିନା ଆଉ ଆଉ ସେଇ ତିନି ବର୍ଷ କରିବୁ ତାପଖେ ଆଉ ଦି ବର୍ଷ ଆଉ ବର୍ଷ ଖଣ୍ଡେ ମିଶେଇକି କାଇହିଁ ପ୍ଲସ ଥ୍ରୀ ନ କରି ତାପରେ ବି ଦି ବର୍ଷ କରିବୁ ଆଉ କଣ ଁ ମୋ ବାବା ବାବା ତାଙ୍କ ବାବା ତାଙ୍କର କହିଲେ ବାବା କହିଲେ ତୋତେ ଯଦି ପଢିବାର ଅଛି ଫାଷ୍ଟ ପ୍ଲସ୍ ଥ୍ରୀ କରିଦେ ତାପରେଯାହା ପଡୁଛୁ ପଢ଼ ତା ତେ ଯଦ ଆଉ କୋଉ ଲାଇନ ଆ ଡି୍ୋମା ବିପ୍ଲୋମା କାରିବାର ଅଛି ତ କର ଘ ମତେ ହାଇ ଟାଇ ଡିପ୍ଲୋମା କରିବାରିଁହିଁ ଆ ପୁଣି ପ୍ଲସ୍ ଥ୍ରୀ କରିଦେଲେ ଆଉ ଆମ ପୁଅ ଅ, ଅ ଠିବିକ କେଟା ନିହାତି ଦର
ହଁ
ହୁଁ ସେଇଥିପାଇଁ ଆଉ
ଆଉ ତମ ପୁଅ କଣ କରୁ
ଆମ ପୁଅର ଏବେ ଟେନଥ ହେଇଛି ସ୍କୁଲ ଯାଇନି ସୋମବାର ଦିନ ଯିବ ବୋଧେ ଘରେ ବୁଲୁଚି ଆଉ କଣ କରିବ?
ହୁଁ।
ବହୁତ ଚଗଲା।
ସାନ ଛୁଆ ତ ସେମିତି। ହେବେ ମୋ ସାନ ଭାଇ ତୁମ ବିଆଚର ହେଲା।
ହୁଁ।
ସିଏ ତ ବିଟେକ୍ କରିବ ଭୁବନେଶ୍ୱରରେ। ସିଏ ତ ଏବେ ଯାଇକି ଖେଳୁ ଆମ ଘର ପଟେ ମାନେ ପଛ ପଟେ ଫିଲ୍ଡି ଅଛି।
ହଁ ହ ତ ଏଇନା ତ ସେଇଆ ଆଉ ତାପ ଉପରେ ପଢିଲା ପରେ ଇଏ ଆଉ ତାଙ୍କର ସାର୍ଟିଫିକେଟ୍ ଦିଆ ହେଇନି ତାଙ୍କ କଲେଜରେ।
ନାଇଁ ଡକା ହେଇନି ଏପର୍ଯ୍ୟନ୍ତ।
ଓହୋ ଆ ଆଜି ଆମର ଡାକି ଦେଇଥିଲେ ମାନେ ଡାକିଥିଲେ ବୋଲି ମେସେଜ କରିଥିଲେ। କଲଠୁ ଷ୍ଟାର୍ଟ ହେଲାଣି। ଆଜି ଯାଇକି ନେଇ ଆସିଲୁ କାହିଁକିନା ଆମେ ମାଉସୀ ଘର ଯିବୁ ହାର ନା ଯାଜପୁର ଟିକେ ମାଉସୀ ଘରକୁ କାମ ଅଛି। ତ ତାଙ୍କ ଘରକୁ ଆମେ ଝିଅର ମୋର ଯିବୁ ହାରି ତ ସେଥିପାଇଁ ଆଜି ଯାଇକି ନେଇ ଆସିଲୁ ତାପରେ
ଉଁ ହୁଁ ଯାଜପୁରରେ କୋଉଠି?
ଷଠି ପୁରୁ।
ଓହୋ।
ହଁ ପାଣି କୋଇଲି ଷଠି ପୁରୁ।
ହୁଁ ହୁଁ।
ସେଇଠି ତ ଯିବୁ ହାରି ଆଉ ସୋମବାର ଆସିବୁ ଆଉ ଯାଇହବନି ମଙ୍ଗଳବରେ ପୁଣି ମୋ ଦିଦିଙ୍କ ବାହାଘର ମାମୁଁ ଝିଅଙ୍କର। ଆଉ ଏଇନା ଲେଟରେ ରହି ରହି ରହିଯିବ ତା ଅପେକ୍ଷା ମୋ ସାଙ୍ଗ ପିଲା ସବୁ ଏକାଠି ହେଲୁ ତ ଯାଇକି ନେଇ ଆସିଲୁ ଆଉ।
ହୁଁ ନାଇଁ ଦିଆ ହେଇନି ତାର ଦିଆ ହବ ଆଉ।
ହଁ ହଉ ମୁଁ ଟିକେ ପରେ ଫୋନ କରୁଛି।
ହୁଁ ହୁଁ।